ହ୍ୟାଲୋ। ଆପଣଙ୍କ ଭଏଜ୍ ଆସୁନି। ହଁ, ହଁ, ଏବେ ଆସିଲା ଏବେ ଆସୁଚି। ଆଉ କଣ କରୁଥିଲେ?
ଏଇଠିକ ଖାଇକି ଆସି ବସିଲି ଆଉ।
ବର୍ଷା ହଉଚି?
ହୁଁ, ସକାଳୁ ସକାଳୁ ବର୍ଷା ହଉଥିଲା, ଏବେ ଆଉ ବେଶୀ ବର୍ଷା ନାହିଁ। ତଥାପି ଝିପି ଝିପ୍ ହଉଛି, ମେଘ ପୁରା ଘୋଡେଇକି ର
କାଲି ରାତ୍ ରାତିରେ ତ ବର୍ଷା ହଉଛି ପୁରା, ଆମ ୟାଡେ ତ ଲାଇନ ବି ନାହିଁ, କାଲି ରାତିରୁ ଏବେ ଆସ୍
ହୁଁ, ହୁଁ, ଆମର ବି ସେଁତି ସକାଳୁ ନାହିଁ।
ହ ସମର ତ କାଲି ରାତିରେ ନାହିଁ, କାଲି ରାତି ଛଅଟାରେ ଯେ ଯାଇଛି, ଏବେ ଆସିଲା ଗୋଟେରେ। ଗୋଟେରେ ଆସିଲା, ମୁଁ ରୋଷେଇ କରିନଥିଲି, ରୁଟି କରିଲି। ଇଣ୍ଡକ୍ସନରେ ଭାତ ହଉଚିତ ଇଣ୍ଡକ୍ସ
ବର୍ଷା ଦିନେ ଲାଇନ୍ ଗଲେ ଚଳିବ କିନ୍ତୁ ଖରା ଦିନେ ଲାଇନ୍ ଗଲେ ଆଉ ମାନେ ରହିବନି।
ହୁଁ ବର୍ଷା ଦିନରେ ଗଲେ ଭଲ ନୁହେଁ। କାହିଁକି ବେଶୀ ଉଜଲ ନଥାଏନା ଅଁ ଅନ୍ଧିରା ଅନ୍ଧିରା ଥାଏ ତାପରେ ମତେତ ଭାରି ଚିଡ଼ି ମାରୁଛି। ଫୋନରେ ଚାର୍ଜ କାଲିଠୁ ସୁଇଚ୍ ଅଫ୍ ହେଇଯାଇଥିଲା କଥା କାସାଙ୍ଗରେ କରିପାରିଲଣି ଏବେ ସବୁ କରୁଛି।
ଓହୋ ଆଉ କଣ ରୋଷେଇ କଣ କଲ?
ରୋଷେଇ କଲି ଭାତ ଡ଼ାଲି ଆଉ ଆଡ଼ୁ ଚଟଣି କରିଛି।
ଉଁ ହୁଁ।
ଆଉ କଣ କରିଥିଲେ କଲେଜ୍ ଯାଇନ?
ନାଇଁ କଲେଜତ ଆଜି ରବିବାର ଆଜି ନାଇଁ। କଲେଜ୍ କାଲି ଫୁଣି ଷ୍ଟାର୍ଟ ହେଇଯିବ ଆଉ ହଁ।
ହଁ।
ପୁଣି ଣ ତେର ତାରିଖ ଏଗ୍ଜାମ୍ ଅଛି।
ହଁ ହଁ ତେର ତାରିଖ ଏକ୍ଜାମବି ଅଛି।
ହୁଁ।
ଆଉ ଘରେ ସବୁ ଭଲ ଅଛନ୍ତି?
ହୁଁ ଘରେ ଭଲ ଅଛନ୍ତି। ତମେ ଏବେ କଣ କରୁଚ?
ଏବେ ମୁଁ ଘରେ ଅଛି କିଛି କରୁନି ମେହେନ୍ଦୀ କାମ କରୁଛି ଟିକେ ଟିକେ
ଉଁ ହଁ ଓହୋ ତାଠୁ ଭ ଭଲ ଇନକମ୍ ହେଇଯାଉଛି ସେଇଦେ
ବେଶୀ ଫୁଲ୍ କେବେ କେବେ ହଉଚି କେବେ କେବେ ନାହିଁ ସେମିତି କିଛି ନାହିଁ।
ହୁଁ ମାନେ ସିଜିନ୍ ନେଇକିନା ଇଏ ହଉଥିବ ଆଉ।
ନା ସିଜିନ୍ ନିଏ ଯିଏ ଜାଣିଛନ୍ତି ସେ ଡାକୁଛନ୍ତି ସିଏ ଜାଣିନାହାନ୍ତି ସେ ଡାକୁନାହାନ୍ତି ଏଇବି ସବୁ କଥା।
ମାନେ ଗୋଟେ କଲ୍ ପିଛା ମାନେ ଗୋଟେ ଇଏ ପିଛା କେତେ କଣ ନୋଉଚ ନିହାତି?
ହଁ ସେ ତିନି ହଜାରେ ଚାରି ହଜାରେ ଏମିତି।
ଓହୋ ଖାଲି ମେହେନ୍ଦି କରୁଚ ନା ଏଇ ଯୋଉ ସଜା ତି ଯଉ ଇଏ ମେକଅପ୍ ଫେକଅପ୍? ମୁଁ କହିଲି ମା ଖାଲି ମେ ଅଁ ହଁ।
ଏଇ ସବୁ କରେନାହିଁ ମେନ୍ ବି କାମ୍ କରେ ଘର କାମ ରୋଷେଇ ଫୋଷେଇ ସବୁ କରେ।
ଖାଇବାକୁ କଣ କଣ ବନେଇଲ ସବୁ?
ଖାଇବାକୁ ସବୁ ବନେଇଆସେ ଚିଲି ଚିକେନ୍ ରୋଲ୍ ଏସବୁ ତିଆରି କରିଦିଏ ଘରେ।
ରୋଲବି ବନେଇ ଦିଅ।
ହଁ। ରୋଲ୍ ଚିଲି ଚିକେନ୍ କପଡ଼ା ସବୁ ଆସେ। ଖାଲି ବିରିୟାନୀଟା ଆସେନି ଆଉ ସବୁ ଆସେ।
ହୁଁ। ବିରିୟାନୀଟା ଟିକେ କଷ୍ଟ ଆଉ।
ହଁ। ମୁଁ ମସଲା ଫସଲା ଦେଇ ପାରୁନି।
ଉଁ ହୁଁ ଆଉ କୁଆଡ଼େ କଣ ବୁଲିବାକୁ ଯାଇଚ?
ଅ ରାୟପୁର ଯାଇଥିଲି। ରାୟପୁର ନା ବିିଲାସପୁର ଗୋଟେ ଜାଗାରୁ ଗୋଟେ ଜାଗାରେ ବାପା ମା ମାନେ ଯାଇଥିଲି।
ସାଡେ କଣ ଅଛି ମାନେ ବୁଲିବା ଜାଗା ଟା?
ମୁଁ ଜାଣିନି ବାପା ତ କାମକୁ ଯାଇଥିଲେ ମତେ ନେଇକି ଯାଇଥିଲେ ଦି ମାସ ରହିଥିଲି ସେଠି। ସେ କାଠ କାମ କରୁଥିଲେ ହଁ। ସେ କାଠ କାମ କରୁଛନ୍ତି ନା ମୁଁ ସେଇ କାଠ ନେଇକି ଘର ତିଆରି କରୁଥିଲି ମୋର ନିଜର।
ଓହୋ। ମାନେ କେ ମାନେ କେତେ ବର୍ଷରେ ଯାଇଥିଲା ଛୋଟ ହେଇଥିଲା ନା କଣ କି?
ହଁ ନାଇ ସଫ୍ଟ ସଫ୍ ଷଷ୍ଠ ଶ୍ରେଣୀ ପଢ଼ୁଥିଲି ଆ ଯାଇଥିଲି।
ଓ ଏତେ ଛୋଟବେଳେ ମୁଁ ବି ସେଇ ସପ୍ତମରେ ନା କେତେ ବଡା ପଢୁଥିଲି ଯାଇଥିଲି କୋରାପ
ହଁ। ସେଇ ମୁଁ ଯାଇଥିଲି ଆଉ ଆପଣ କୁଆଡେ କୁଆଡେ ବୁଲୁଛନ୍ତି?
ମୁଁ ସେଇ କୋରାପୁଟ ଯାଇଛି ଢେଙ୍କାନାଳ ହେରିଆ ଯାଇଛି ଆଉ ସମ୍ବଲପୁରରୁ ଗୋଟେ ଇଚ୍ଛା ଅଛି ଯାଇନି ଏପ
ଆଉ
ଏମତି ଆଉ
ଖାଇଥିଲେ କଣ ସକାଳେ?
ସକାଳେ ଖାଇଥିଲି କଣ? ଦହିବରା ଖାଇଥିଲି ଏବେ ହେଇଥିଲା ହା
ଓ ଦହିବାର ମୋର ଫେବରେଟଟା।
ହୁଁ ହୁଁ।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସମସ୍ତେ ଏଇ ଖିଆ ପିଆରେ ଏବେ ଖାଇ ପିଇବା ହେଇନି ହବ ମୁଁ ଖାଇଲି ତାପରେ ମୋ ଭାଇ ଖାଇଲା ଏବେ ସବୁ ଘର ମାନେ ବୋଉ ବୋଉ ସାନ ବୋଉ ହରିକା ଖାଇବେ ଆଉ ଖୁଡି ହେରିକା।
ହଁ କଣ ଖାଇଲ? କଣ ଖାଇଲେ?
ଭାତ ଅଣ୍ଡା ତରକାରୀ ବା।
ହଉ ହଉ ସେଟା ବି ମୋର ଫେବେରାଇଟି ଦହିବରା ବି ମୋର ଫେବେରାଇଟି।
ହୁଁ?
ସେ ଖାଇବା ବୁଲିବା ବହୁତ ଭଲ ଲାଗେ।
ହଁ। ହ ତମ ଘର ଲୋକ ସବୁ କଣ କରୁଛନ୍ତି?
ବୋଉ ତ ନାହିଁ ବୋଉ ଯାଇଛି ମାମୁ ଘରକୁ। ଉଛି ଖାଲି ମୋ ଆଉ ବଡ ଭଉଣୀ ଆସିଛନ୍ତି ତାଙ୍କ ସେ ଜମିି ନେଇଛନ୍ତି ସେଟା ରେଷ୍ଟି ପାଇଁ ଆସିଛନ୍ତି ନା। ସେ ହେଇନି ଆସିକି ଅଛନ୍ତି ହପ୍ତାଏ ହେଇଗଲାଣି।
ହୁଁ ହୁଁ।
ହଉ ଏବେ କଣ କରିବେ? ହ୍ୟାଲୋ।
ହଁ କୁହ?
ଭୟେସ ଆସୁଛି?
ଉଁ ହୁଁ ଆସୁଛି।
ନାଇଁ ମୁଁ କହିଲି ଏବେ ଆଉ କଣ କରିବେ ଖାଇସାରିଲେଣି ତ?
ଏ ଯିବା ଶୋଇବା ଆଉ କଣ କାଲି ଟିକେ ଦେହଟା ଭଲନ ଲା ମୁଣ୍ଡ ଫୁଣ୍ଡ ଟିକେ ବିନ୍ଧା ହଉଥିଲା ବର୍ଷାରେ ଓଦା ହେଇକି।
ତୋର ସବୁର ଦେହ ଖରାପ ହଉଛି ସବୁର
ହୁଁ ତ କାଲି ଟିକେ ପଳେଇଥିଲି ତ ବାହାରକୁ ବୁଲାବୁଲି ପାଇଁ ଟିକେ ପଳେଇଥିଲି। ଘର ପାଖ ଇଏକୁ ଡାକ ଡାକିଥିଲେ ପଳେଇ ଥିଲି ଭାଇଙ୍କ ସାଙ୍ଗରେ ଅ ସେଇ ବୁଲାବୁଲିରେ ଓଦା ହେଇଗଲି ଟିକେ। ହୁଁ ମୁୁଣ୍ଡ ହରିଆ ବିନ୍ଧା ହେଲା ଆଉ।
ହଁ ଆଉ ମା କଣ କରୁଛନ୍ତି?
ହଁ ସେଇ ଖାଇବା ପାଇଁ ବସିଛନ୍ତି ବୋଧେ ଖାଇବେ।
ଉଁ ବୋଉ ନାଇଁ ମାମୁଁ ଘରକୁ ଯାଇଛି କେବେ ଆସିବ କି ଜାଣି କହୁଥିଲା ଆଜି ଚାରିଟା ବେଳେ ଆସିମୁ। କହିଲେ ଜ ଜଲ୍ଦି ପଡେଇ ଆସିବୁ ନହେଲେ ବର୍ଷା ତ ଉଠେଇକି ରହିଛି ଆସିଲାଣି। ଲାଇନ ବି ପଳେଇଗଲାଣି ଆମରେ।
କେତେ ସ କେତେ ଦିନି ହେଲା ଗଲେଣି?
ଅଁ ହେଇଗଲାଣି ଚାରି ପାଞ୍ଚ ଦିନି ହେଇଗଲାଣି। ମାମୁଁ ଆସଛନ୍ତି ନା ସେମାନେ ଯଦି ମାମୁଁ ଆସଛନ୍ତି ସେ କହୁଛନ୍ତି ମୋ ଭଉଣୀ ଘରେ ଆସିକିରହୁ। ସେ ପଳେଇ ଯାଉଛି। ମାମୁଁ କାଲି ଯିବାର ଥିଲେ ସେ ରହୁଛ ନାଇଁ ମୁଁ ଅଛି ମ ଭଉଣୀ ଅଛି ସିଏ ରହୁଛନ୍ତି ଦୁବାଇ ରେ ନା ସିଏ ଆସୁଛନ୍ତି ସେ କହିଲେ ମୁଁ ଯେବେ ବି ଆସେ ମୋ ଭଉଣୀ ଘରେ ଆସିକି ରହିବ। ସେ ପଳେଇ ଯାଉଛି କାଲି ଯିବାର ଥିଲା ମାମଁର ଦୁବାଇ ସେ ଉଁ ଗାଡି ଭାଆର କରୁଥିଲେ ଏଇ ଓଦା ପାଇଁ ଉଁ ପଡିଗଲେ। ଅଣ୍ଟାରେ ମାଡ ହେଇଗଲା ନା? ସେଇଥିପାଇଁ ଆଉ ଯାଇପାରିଲେନି। ଏବେ ଯାଇଛନ୍ତି କୋଉଠି ସାଲେପୁର ନା କଟକ ଦେଖେଇବା ପାଇଁ।
ଆଜ୍ଞା।
ଏସବୁ କରିକି ଆସିବ କୋଉ ଦିନ କହୁଥିଲା ତ ଆଜି ପଳେଇ ଆସିବ କଣ କହୁଛି। ଲଘୁଚାପ ହେବ ନା?
ଓହୋ ତମର କଣ ପରିବା ଫରିବା କିଛି ଲଗାଅ ନା ନାଇଁ?
ନାଇଁ ନାଇଁ ଆମର ହାଟରୁ ଆସେ ସବୁ। ଏଠି ଜାଗା ନାଇଁ ନଗେଇବା ପାଇଁ ନା ନା ଜାଗା ନାଇଁ ଘରେ।
ଉଁ ଉଁ।
ଆମର ବହୁତ କମ ଜାଗାରେ ଆମେ ରହୁଛୁ ମାନେ ଆଉ ମୋ ଦା ମୋ ବାପାକୁ ନେଇକି ଚା ଟା ଆମ ମାନେ ଉଁ ବାପାଙ୍କର ଭାଇ। ତ ଟିକେ ଟିକେ ଇଏ ମେଡିସି ହଁ। ନାଇଁ ଅଲଗା ଅଲଗା ରହୁଛନ୍ତି ନାଇଁ ନାଇଁ ଜଏଣ୍ଟ ଘର ଅଛି ଅଲଗା ଅଲ ଘର ଅଛି।
ତମର ପୁଣି କଣ ମାନେ ସମସ୍ତଙ୍କର ପୁଣି ଜାଗା ଥିବ ଅ ମାନେ ଯୋଉ ବାରି ହରିକା ତମର ନାହିଁ?
କାର୍ ନାଇଁ -ନାଇଁ -ନାଇଁ ସେ ସବୁ କିଛି ନାଇଁ ଆମର ଅ- ବିଲ ଥିଲା ମାନେ ସ ସାତ ଗୁଣ୍ଠୁ ଆଠ ଗୁଣ୍ଠୁ ଥିଲା ସେ ମା ବିକ୍ରି କରିଦେଇଥିଲେ। ଏବେ ସେଇଆକୁ ଆମେ କିଣିକି ନଉଚୁ ଫୁଣି। ସେ ବିକିଥିଲେ କୋଡିଏ ହଜାରେ ଦଶ କୋଡିଏ ବର୍ଷ ତଳେ ଏବେ ଆମେ ନେଇଚୁ ପାଞ୍ଚ ଲକ୍ଷ କରି।
ସେ ଆଗୁରୁ ତ ସେଇ ଜମି ରେଟ୍ ବହୁତ୍ କମ୍ ଥିଲା। ମୋ ଜେଜେ ବି ତ ମୋ ଜେଜେ କିଣିଥିଲେ ହେତେବେଳକୁ ହୁଁ।
ଏବେ ଆମେ ନଉଚୁ ଏତେ ଇଏ କରି ପାଞ୍ଚ ଲକ୍ଷ ଆଗର ଆମର ଲେଖା ହେଇଥିଲା ଆଗ ପଟ ନେବାକୁ ସିଏ ଦେଲେ ହିଁ ସେ କହିଲେ ବେଶୀ ରେଟ୍ ହେଇଯାଇ ଆଠ ଲକ୍ଷ ନ ଲକ୍ଷ କରି ସେ ଆମକୁ ଯଉ ଇଏ ରେଷ୍ଟ୍ କରି ଥିଲେ ତାପରେ ପଛରେ କହିଲେ ଟିକେ ହେଲେ ଆଗର ମୁଁ ଦେଇପାରିବିନି।
ଉଁ- ହୁଁ। ଆମର ବି ତ ସେତେବେଳେ ଜେଜ କିଣିଥିଲେ ସେତବେଳକୁ ଥିଲା ଗୁଣ୍ଠ ଥିଲା ପନ୍ଦର ଟଙ୍କା ଜମାରୁ ଯଉ ପନ୍ଦର ହଜାର ଟଙ୍କା ଜମାରୁ ଥିଲା।
ହଁ ଆମର ବହୁତ୍ ଥିଲା ସେ ଦାଦା ମା ବିକିଦେଲେ ଆଗ ପଇସା ନଥିଲା ଜମି ବାଡି ସବୁ ଥିଲା ସବୁଙ୍କର।
ହୁଁ ଏବେ ସେଇ ଜମି କିି ତମ ଭଉଣୀ କିଣୁଚନ୍ତି?
ହଁ ସେଇ ଜମିକୁ ମୋ ଭଉଣୀ ଆଉ ମୋ ଅ- ଦାଦା ସାନ ଦାଦା ଖ ନଉଚନ୍ତି ସେ ଦୁଇ -ଇଁ-ପାଞ୍ଚ ଗୁଣ୍ଠ ଅଛି ନା। ପାଞ୍ଚ ଗୁଣ୍ଠୁ ରେ ଦି ଦାଦା ନେଲେ ଗୋଟେ ଗୁଣ୍ଠୁ ମୋ ଭଉଣୀ ନେଲା ଆଉ ଦି
ହୁଁ -ହୁଁ।
ସେ ରାସ୍ତା କଡେ ଅଛି ନା। ଠିକ୍ ଅଛି ରଖି -ରଖିଦିଅ। ପରେ କଥା ହେବି ସେ ବର୍ଷା ଆସିଲାଣି।
ହଉ।
କାଟିଦିଅ।